ଜୟ ଜଗନ୍ନାଥ ଶୁଭ ସଖାଳ।
ଶୁଭ ସକାଳ ତ କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ୍ ଭଲ ଅଛି କଣ ଖାଇଥିଲେ ସକାଳେ?
ସକାଳେ ଆଜି ମୁଁ ଟିକେ ପଖାଳ ଆଉ ମାଛ ଭଜା ଖାଇଦେଇଥିଲି। ଆପଣ କଣ ଖାଇଥିଲେ?
ବ ଆଚ୍ଛା ପାଣିପାଗ କେମିତି ଅଛି ଆପଣଙ୍କ ଆଡେ?
ପାଣିପାଗ ଆଜି ସକାଳୁ ବର୍ଷାର ବହୁତ ଜୋର୍ ଚାଲିଚି ଆଜି ବର୍ଷା ସକାଳୁ। ଆପଣଙ୍କ ସେପଟେ?
ହଁ ଦି ଦିନ ହେଲାଣି ବର୍ଷା ତ ହଉଛି।
ଆଚ୍ଛା ବହୁତ ବଢିଆ ଆ ଆପଣଙ୍କ ଶୁଭ ନାମ?
ହଁ ସସ୍ମିିତା
ଆପଣଙ୍କର ଶିବ ଘର
କଣ କହିଲେ?
ଆପଣଙ୍କର ଘର?
ହୁଁ ମୋ ଘର କଟକ ସଦର ଗାଁ ମାଞ୍ଚଳ।
ଗ୍ରାମାଞ୍ଚଳ ବହୁତ ବଢ଼ିଆ।
ଆଜ୍ଞା।
ଆଉ ଆପଣଙ୍କର ପରିବାରରେ କେମିତି ସବୁ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ଆପଣ କେମିତି ଅଛନ୍ତି କୁହନ୍ତୁ ଆଗେ?
ହଁ ବହୁତ ଭଲ ଅଛି।
ବହୁତ ବଢ଼ିଆ ଆ ଆପଣଙ୍କ ବାବା ମାମା
ହଁ ଭଲ ସମସ୍ତେ ଭଲ।
ଆଉ ଏବେ କଣ ରୋଷେଇ ବାସ ସରିଲାଣି ନା ଆପଣ ରୋଷେଇ କରନ୍ତିନି?
କଣ ଚାଲିଛି ସବୁ?
ଆଜି କଣ ହେବ ରୋଷେଇ ବାସ?
ଏମିତି
ଆଜି କ ମାନେ କୋଉ ପ୍ରକାର ଖାଦ୍ୟ ଆପଣଙ୍କ ଘରେ ଆଜି ଗ୍ରହଣ କରାଯିବ?
ହଁ କାଟିଦିଅନ୍ତୁ।
ଆଜ୍ଞା।
ମାନେ ସେମିତି କିଛି ନାହିଁ କିନ୍ତୁ।
ସ୍ପେସିଆଲ୍ କଣ ଆଜି କିଛି ତ ଆଶ୍ଚର୍ଯ୍ୟଜନକ ଖାଦ୍ୟ ହୋଇଥିବ ବୋଧେ ପଛେ ଯେହେତୁ ଆଜି ବୁଧବାର ରହୁଛି। ଆମିଷ ବାର
ଆଜ୍ଞା। ହଁ ସେମିତି ଆମିଷ ଉପରେ ମାଛ।
ଆଜି ମାଛ ଆପଣକୁଙ୍କ ମାଛ ଭଲ ଲାଗେ?
ନାଇଁ ମୁଁ ଖାଏନି। ଭାତ ଡାଲି ଭଜା ଆଜ୍ଞା। ଆଉ କଣ କେମିତି ନାଇଁ ମୁଁ ଖାଏନି।
ଆପଣ ମାଛ ଖାନ୍ତିନି?
ନାଇଁ।
କଣ ପାଇଁ?
ଏମିତି ଆଉ। ଆପଣ କୁହନ୍ତୁ କଣ ପଢାପଢି କରିଚନ୍ତି?
ମୋର ଏବେ ଏମ୍ ବି ଏ ସେକେଣ୍ଡ ଇୟର ଚାଲିଚି।
ଆଜ୍ଞା ବହୁତ ଭଲ କଥା।
ହାଲୋ।
ଆଜ୍ଞା କୋଉ କଲେଜଟା ଆପଣଙ୍କର?
ମୋର ଆଇ ବି ଏମ ଏସ୍ କଲେଜ ଧଉଳି, ଭୁବନେଶ୍ୱର।
ଠିକ୍ ଅ
ଆଉ ଗୋଟେ କମ୍ପାନୀର ଏରିଆ ମାନଜର ଅଛି ମାର୍କେଟିଙ୍ଗର।
ଆପଣ ଅନଲାଇନ ସପିଂ କରିବାକୁ ଭଲ ପାଆନ୍ତି ନା ଅ ଅ ଅଫଲାଇନ୍?
ମତେ ଅଫଲାଇନ୍ ହିଁ ଭଲ ନାଇଁ ନଁ ଅନଲାଇନ୍ ମତେ ଭଲ ଲାଗେନା ଯେ ତୁ ଦୁଇ ତିନିଥର ଧୋକା ଖାଇଯାଇଛି ତ ସେଥିପାଇଁ।
ଖରାପ ଜିନିଷ ଆପଣଙ୍କୁ ଆସିଛି ଆଉ।
ଖରାପ ଜିନିଷ ଆସିଛି ସେଥିପାଇଁ ତ ମୁଁ ଆଉ କେବେ ବି ଅନଲାଇନ୍ ଉପରେ ବିଶ୍ୱାସ କରିବାକୁ ଚାହୁଁନାହିଁ।
ହୁଁ।
ଅଫ୍ଲାଇନରେ ବିଶ୍ଵାସ କରୁଛି କଣ ପାଇଁ ନା ଅଫଲାଇନ ରେ ଯେତେ ଭଲ ସେ ନିଜେ ହିଁ ନିଜେ ଦେଖିବ ନିଜେ ଦେଖିକି ନିଜେ ହିଁ ଆଣିପାରିବ।
ହୁଁ ଦରଦାମ ବି ଜାଣିପାରିବ କ୍ଵାଲିଟି ବି ଜାଣିପାରିବ।
କୌଣସି ତ୍ରୁଟି ବି ରହିବନି।
ହଁ ଦେଖିକି ପରକ୍ଷିକି ଆଣିପାରିବ କିନ୍ତୁ ଅନଲାଇନରେ ତ ପୁଣି ରିଟର୍ନଣ ର ବ୍ୟବସ୍ଥା ଗୋଟେ ଗୋଟେ କମ୍ପାନୀ କରିଥାନ୍ତି ନା।
ରିଟର୍ନ ର ବ୍ୟବସ୍ ନା ନା ଫେରାଇବା ପାଇଁ ବ୍ୟବସ୍ଥା ଥାଏ। କିନ୍ତୁ ଗୋଟେ ଜିନିଷ ଆମେ ଆଣିବା ପାଇଁ ଆମର ଆଜି ହିଁ ଦରକାର। ଆମ ଇଚ୍ଛା ଥିବ ଆଜି ସେ ଜିନିଷଟାକୁ ଉପଭୋଗ କରିବା ପାଇଁ। କିନ୍ତୁ ସେ ଜିନିଷ ଏତେ ଖରାପ ହୋଇଥି ଯେହେତୁ ଖରାପ ହେଇ ବ ଆଉ ଭଲ ଲାଗିବନି ସେ ଜିନିଷଟା ଆମେ ଉପଭୋଗ କରିପାରିବାନି ନା। ସେଥିପାଇଁ ଟିକେ ଦୁଃଖ ଲାଗେ ଅନଲାଇନରେ ସପିଙ୍ଗ କରିବା ପାଇଁ ଆଉ।
ନାଇଁ ପ୍ରାୟ ଲୋକମାନେ ଚାଷ
ବହୁତ ବଢ଼ିଆ ବହୁତ ବଆ। ଆଉ ଆପଣଙ୍କର ସେଇଠି ଆପଣଙ୍କର ଯୋଉ ମନ୍ଦିର ଅଛ ନା?
ହଁ।
ଆମର ଧୁବଳେଶ୍ଵର ମହାଦେବ ଅଛନ୍ତି ଆପଣଙ୍କ ସେଇଠି ନା।
ଆଜ୍ଞା।
ଆପଣ ଯାଆନ୍ତି ନା?
ହୁଁ ବହୁତ ଥର।
ହ ବହୁତ ଆପଣଙ୍କ ପାଖରେ ନା ଆପଣଙ୍କ ସୌଭାଗ୍ୟ ଯେ ଆପଣ ବହୁତ ଥର ସେଠିକି ଯାଇଙ୍କିରି ଠାକୁରଙ୍କ ଉପଯୋଗ କରିପାରୁଛନ୍ତି।
ଆଜ୍ଞା ହଁ ବହୁତ ଥର ଯାଏ ପାଖାପାଖି ଆମରି ଏରିଆ ତ।
ଆଉ ବହୁତ ବଢ଼ିଆ କିନ୍ତୁ ଆମର ସେତିକି ତ ଭାଗ୍ୟ ନାହିଁ ଆମେ ଯାଇପାରିବୁ ନାହିଁ।
ଆପଣ ଲିଙ୍ଗରାଜ ମନ୍ଦିର ପାଖରେ ରହୁଛନ୍ତି ନା ଆମର ସେ ଭାଗ୍ୟ ନାହିଁ ନା ସେଠି ଦ ର୍ଶନ କରିବାର।
ନାଇଁ ନିଙ୍ଗରାଜ ନୁଏ ଆମ ଘର ଛତିଆ।
ଆ ଚା ଚା
ମୁଁ କେବଳ କଲେଜ ଯାଏ କେବଳ ଏକ୍ଜାମ ପାଇଁ ଯାଏ। ଆଉ ବେଳେବେଳେ ଯଦି କିଏ ସାଙ୍ଗମାନେ ଡ଼ାକନ୍ତି ତ କ୍ଲାସ୍ ପାଇଁ ଯାଏ ମୁଁ ବେଶୀକାଲି ଡିଷ୍ଟାନ୍ସରେ କରୁଛି ନା।
ଆଜ୍ଞା।
ମୋ ଜବ୍ ବି ଚାଲିଚି ନା ସେଥିପାଇଁ।
ଓ ହ।
ଯେହେତୁ ଘରର ମୁଁ ସବୁ କିଛି ତ ମତେ ବି ହିଁ କିଛି କରିବା ପାଇଁ ପଡିବ ନା। ଆଉ ଆପଣଙ୍କର ବୟସ କେମ ତେ ହବ।
ଆଁ ତେଇସି।
ଆଛା ଆଛା ବହୁତ ବଢିଆ ଆପଣଙ୍କର ପଢାପଢି କୋଉ ଯାକେଁ ଗଲା।
ହଁ ପ୍ଲସ ଟୁ କମର୍ସ କରୁଥିଲି ଏବେ ଘରେ ଅଛି।
ଆଚ୍ଛା ଆପଣ ଉତ୍ତୀର୍ଣ୍ଣ ହୋଇଛନ୍ତି ନା ଉତ୍ତୀର୍ଣ୍ଣ ହୋଇନାହାନ୍ତି।
ହଁ ହେଇଚି।
ଆଛା ବହୁତ ବଢ଼ିଆ। ଆଉ କିଛି ଆଶା ଆପଣ ଜୀବନ ରେ।
ହଁ ଅଛି କିଛି ଆଗକୁ କରିବା ପାଇଁ ଦେଖାଯାଉ କଣ ହେଉଚି।
କିଛି ଏମିତି ବି କିଛି କର ଯୋଉଟା କି ଆପଣଙ୍କ ପରିବାର ର ନାଁ ରହିବ। ସମାଜର ଆପଣଙ୍କ ଗ୍ରାମର। ସାରା ଦେଶରେ ବି ଆପଣଙ୍କ ନାଁଟା ଆସିବ ସେହିଭଳି କିଛି ଚେଷ୍ଟା ଜାରି କରନ୍ତୁ।
ଆଜ୍ଞା ବହୁତ ଭଲ ଆପଣ ବି ବହୁତ ଆଗକୁ ଯାଆନ୍ତୁ।
ଆଜ୍ଞା।
ଯେହେତୁ ଘରର ସବୁ କିଛି ଆପଣଙ୍କ ଉପରେ ତ ଆପଣ ବହୁତ ଆଗକୁ ଯାଆନ୍ତୁ।
ଆ ସେଇଟା ତ ନିଶ୍ଚିତ ଘର ର ବଡ଼ପୁଅ ଯେହେତୁ ଆଉ ତ ମୋ ପଛରେ କେହି ବି ନାହାଁନ୍ତି ଆଉ ସାନ ଭାଇ ତ ମୋର ଅ କ କଣ କହିବି ସାନ ଭାଇ ତ କିଛି ଜାଣି କରୋନା ପରେ ପରେ ସେ ତାର ନିଜର ସ୍ମରଣ ଶକ୍ତି ହରେଇ ବସିଚି।
ମାନେ ବୁଝି ପାରିଲିନି କଣ କଣ ହେଇଚି।
ନା ସିଏ ବହୁତ ଭଲ ପାଠ ପଢେ। ତାପରକୁ ଡ୍ରିମ୍ସରେ ବି ସେ ଏମ୍ ବି ଏଇ ତାର କମ୍ପ୍ଲିଟ ସରିଚି କିନ୍ତୁ? ଯେହେତୁ ଦୁଃଖର ବିଷୟ ସିଏ ତାର ସ୍ମରଣ ଶକ୍ତି ହରେଇ ବସିଚି ଏବେ ଭଲସେ କିଛି ଜାଣିପାରୁନି।
ହୁଁ ହୁଁ।
ତ ଯେହେତୁ ମୋତେ ସବୁ କଛି କରିବା ପାଇଁ ପଡୁଚି ଆଉ ମୋର ଜୀବନ ଖୁସି ଜଳାଞ୍ଜଳି ସବୁ କରିବା ପାଇଁ ପଡ଼ୁଛି। ତ ମ ମତେ ବି କ୍ୟାରିୟର ମୋର ଫାଷ୍ଟ କ୍ଲାସ ଅଛି ନା ସେଥିପାଇଁ ମତେ ବି ପଢିବା ପାଇଁ ପଡିବ ଘର ବି ଚଳେଇବା ପାଇଁ ପଡିବ।
ଆଜ୍ଞା। ତ କଣ କିଛି ଦୁର୍ଘଟଣା ହେଇଥିଲା ବୋଧେ।
ଅ ସେମିତି ଦୁର୍ଘଟଣା ନାହିଁ କିନ୍ତୁ? ହଁ କଣ ପାଇଁ କେଜାଣି ତାର ସେ ଆସ୍ତେ ଆସ୍ତେ ନିଜ ସ୍ମରଣ ଶକ୍ତି ହରେଇଦେଲା ଆଉ।
ହଁ ହୁଁ। ଭଗବାନ କରନ୍ତୁ ଭଲ ହେଇଯାଆନ୍ତୁ।
ଠାକୁରଙ୍କୁ ଡାକୁଚି ସେ ଭଲ ହେଇଯାଉ କିଛି ଜାଣୁ ଦୁନିଆ ବିଷୟରେ। ମୋତେ ସେ ରୋଜଗାର ହଁ ନ କରୁ ପଛେ ମୋତେ କିଛି ନ ଦେଉ କିନ୍ତୁ ନିଜେ କିଛି ଜାଣୁ ନିଜେ ହିଁ ଚଳୁ।
ହୁଁ ହୁଁ।
ସେଇଟା ମୁଁ ଭ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଚି।
ଆଜ୍ଞା।
ଜାଣିନି ମୋର କେତେବେଳେ କଣ ହବ।
ହଁ ସେଇଟା ବି ସତ କଥା।
ସେଇଟା ଠିକ କଥା ନା ସେଠି ପାଇଁ ମୁଁ ବି ମୋ ପଢ଼ୁଛି ମୋ ପଢ଼ା ବି ଖର୍ଚ୍ଚ ଦବା ପାଇଁ ପଢ଼ୁଚି ଘର ଚଳାଇବା ପାଇଁ ପଡ଼ୁଚି। ଆଜିକାଲି ଦୁନିଆରେ ଚାଳିଶି ହଜାର ଟଙ୍କାର କିଛି ବି ଭାଲ୍ୟୁ ନାହିଁ। ସେଥିପାଇଁ ବାଧ୍ୟରେ ସବୁ କିଛି କରିବା ପାଇଁ ପଡୁଚି।
ଆଚ୍ଛା। ଲଙ୍କିତରେ କଥା ହେଇଛି ଆପଣଙ୍କ ଜୀବନ ବିଷାରିକି ଜଣିିକି ଆ କିଏ କିଏ ଅଛନ୍ତି?
ପରିବାରରେ ମୋ ବାପା ମୋ ବୋଉ ଆଉ ଆମ ସାନ ଭାଇ ମୁଁ ମୋ ବୋଉ ମୋ ଜୀବନ ବାସ ମୁଁ ଆଉ ଦୁନିଆରେ କିଛି ଜାଣିନି।
ଆଁ ହଉ ତାହେଲେ ଆଉ।
ସେତିକି ମୋ ଦରକାର ବୋଉ ବୋଉକୁ ନେଇ ଆଗକୁ ଜୀବନ ଅଛି।
ବହୁତ ଭଲ ଚିନ୍ତାଧାରା।
କିଛି ବି ଦରକାର ନାହିଁ ମୋ ବୋଉ ହସିଲେ ମୁଁ ହସିବି।
ଆଜ୍ଞା।
ଭଗବାନଙ୍କୁ ଡାକୁଛି ମୋ ମାଆ ପୁଅକୁ ଆମକୁ ଶହେ ବର୍ଷ ଆୟୁଷ ଦେଇଦିଅନ୍ତୁ। ଆଉ ବର୍ଷେ ମଣିଷ ଜନ୍ମ ଦିଅନ୍ତୁ।
ଆଉ ଆପଣଙ୍କର ଆପଣ କାହାକୁ ବେଶୀ ବହୁତ ଭଲ ପାଆନ୍ତି?
ସମ
ଆଉ ଆପଣଙ୍କ ବିବାହ ହେଇଛି ନା ହୋଇନାହିଁ?
ନାଇଁ ନାଇଁ ତ ଘରେ ଅଛି।
ବିବାହ ପାଇଁ ଚେଷ୍ଟା ଜାରି କରୁଛନ୍ତି?
ସେମିତି ବେଶୀ ନାହିଁ ତଥାପି ଅଛି ଆଉ।
ଚେଷ୍ଟା କରୁଛନ୍ତି।
ହଁ।
ଆଚ୍ଛା ଆଚ୍ଛା। ଆଜିକାଲି ତ ଦୁନିଆରେ ତ ଝିଅ ମିଳିବା ବହୁତ କଷ୍ଟ ହୋଇସାରିଲାଣି ବିବାହ ପାଇଁ।
ସେଇଟା ବି ସତ କଥା ତଥାପି ଦେଖି ପରଖି ସବୁ ଜିନିଷ କରିବା ଦରକାର ଆଉ।
ନା ନିଜ ଫାଷ୍ଟ ଆପଣ ଆଗେ ନିଜର ସାମାଜକୁ ନିଜେ ଗଢି ଚାଲନ୍ତୁ ତାପରେ ଆପଣଙ୍କ ପଛରେ ନିଶ୍ଚୟ କିଏ ନା କିଏ ଥିବେ।
ହଁ ସେଇଟା ବି ସତ କଥା ମାନସିକ ସ୍ତରରେ ଦୃଢ ହବା ପଡିବ। ନେଇକିି ବର୍ଷେ ହେଇଗଲାଣି ତାହେଲେ ଏ
ନା ନା ମନୋଭାବ ଆପଣ ଦ୍ରୁଢ କରନ୍ତୁ ଅ ମାନେ ଆପଣଙ୍କ ପାଖକୁ ନିଶ୍ଚୟ ଆସି ଆଉ କିଛି ମନରେ କାହାକୁ ଭାବିଛନ୍ତି?
ନାଇଁ ନାଇଁ ସେମିତି କିଛି ଆସିନି।
ବହୁତ ଭଲ ଯାହା ହଉ ମାନେ ଆଜିକାଲି ଦୁନିଆରେ ବି ଏମିତି ଝିଅ ଅଛନ୍ତି ଯିଏ କି କାହାକୁ ମନରେ ଚୟନ କରୁନାହାନ୍ତି।
ବହୁତ ଅଛନ୍ତି ଯଉଟା କିି ପରିବାର ଉପରେ ବି ନିର୍ଭର କର
ଆଜ୍ଞା ବହୁତ ବଢିଆ ପରିବାର ହିଁ ଆପଣଙ୍କ ଭଲ ହିଁ ଇଚ୍ଛା କରିବେ। ଆଜିକାଲି ଇଏରେ ଆପଣ କାହାକୁ ବିଶ୍ୱାସ ବି କରନ୍ତୁନି।
ହୁଁ। ସେ ବି ସତ
କିଏ କୋଉ ମୁହୂର୍ତ୍ତରେ ତାଙ୍କ ନିଜର ରଙ୍ଗ ବଦାଳବେ ଆପଣ ବି ଜାଣିପାରିବେନି।
ଆଜ୍ଞା ତ ସାର୍ ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା। ତ ଧନ୍ୟବାଦ ବହୁତ କିଛି ଜାଣିବାକୁ ବି ପାଇଲି। ଆମେ ପରେ କଥା ହବା। ଧନ୍ୟବାଦ।